ଓ? ହୁଁ। ଏଇ ଖାଇ ପିଇକି ବସିଛି। ଆପଣ?
ହଁ, ମୁଁ ବି ଖାଇକି ଏଇ ବସିଛି ଆଉ। କଣ ଖାଇଲ?
ମୁଁ ଖାଇଲି ସେ ପଖାଳ ଭାତ, ଶାଗ ଖଡା ଆଉ ସୋୟାବିନ୍ କଷା।
ଆଚ୍ଛା, ବଢିଆ ଆଉ। ବର୍ଷା ଛାଡିଲାଣି ନା?
ବର୍ଷା ହଁ ଟିକେ ଟିକେ ଫିରି ଫିରି ହଉଛି ଖାଲି।
ଓହୋଃ। ଆମର ତ ଏପଟେ ସକାଳୁ ବର୍ଷା ହଉଛି ଆଉ। ମୁଁ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
ମୁଁ ଖାଇଛି ଭାତ, ଡାଲମା, ଆଳୁ କଲରା ଚିପ୍ସ ଆଉ ଗୋଟେ ପୋଟଳ ଏମିତି ମସଲା ଦେଇକି ଭ ଫ୍ରାଏ କରା ହେଇଥିଲା ଆଉ।
ଓହୋଃ ଆଜି ତ ମୁଁ ଆଉ କଲେଜ ଯିବିନି। କାଲି ଆଡକୁ ଯିବି। ସେ ବର୍ଷାରେ କେମତି ଯିବି ଆଉ? ହଁ ପା।
ହଁ ପା। ଆଉ ଘରେ କଣ କରୁଛନ୍ତି ସମସ୍ତେ?
ଘରେ ସବୁ କାମ ସଇଲାଣି। ହଁ ମୋ ଦେଇ ସେମିତି ଫୋନ ଦେଖୁଛି, ମାମା ଏଇଠି ବସିଛି ଗଡୁଛି ଟିକେ।
ଓହୋଃ।
ଏମତି ଆଉ। ଆଉ?
ବର୍ଷାରେ ବି କାଇଁ ଓଦା ହେଇକି ଯିବ, ନାଇଁ କି?
ହଁ, ବାବାଙ୍କୁ କହୁଥିଲି ଆମ କହିଲେ କାହିଁ ଆଜି ଆଉ ଯିବୁ ହଇରାଣ ହବୁ ପୁଣି ହଁ ବସ୍ ରେ ବସେଇଦେବି ତୋତେ ହଇରାଣ ହବ ପୁଣି ହେଠି, ମୋ ସାଙ୍ଗକୁ ପଚାରଲି ସେ ଢେ ଙ୍କାନାଳ ଆଡେ ବି ଜୋରେ ବର୍ଷା ପୁରା ଅନ୍ଧାର ହେଇକି ଜୋରେ ବର୍ଷା ପକଉଛି।
ହୁଁ।
କହିଲା ଆଜି ଆଉ କାହିଁ ଯିବା କାଲି ଆଡକୁ ଯିବା ନହେଲେ। ମୁଁ କହିଲି ହଉ।
ହଁ ଏମିତିରେ ବି ମାନେ କାଲି ସଣ୍ଡେ ଅଛି ଯିବା ଭାର କାଲି ଠିକ ହବ।
ହଁ।
ଆଉ?
ଆଉ କଣ?
ବର୍ଷା ପାଗରେ ଯାଅ, କଣ ପକୁଡ଼ି ଫକୁଡ଼ି ବନେଇକି ଖାଅ ଦି ଭଉଣୀ।
ହଁ ପା ପକୁଡି, ସେ ପରଦିନ ହେଇଥିଲା ପକୁଡି ଘରେ ହେଲା। ରାତି ସନ୍ଧ୍ୟା ବେଳକୁ ମାମାଙ୍କୁ କହିଲି ମାମା ମୁଁ ତ ପଳେଇବି ପକୁଡ ଦିଇଟା ଛାଣେ। ଛାଣିଲା। ସେ କଣ କରଛି ନା ଦୋକାନୀ ବାଲା ଡେଟ୍ ନାହିଁ ପକୁଡି ଦେଇ ଦେଇଛି ଦିଟା ପ୍ୟାକେଟ ପୁଣି। ସିଏ ମୋ ମାମାକୁ ଦେଖା ହଁ ବା ବେସନ ଟା, ଆଉ ମନେ ନାହିଁ ମାମା ଆଉ ଦେଖିନି ତାର ଏତେ ଖିଆଲ୍ ନାହିଁ ମାମା ତାକୁ କରିଦେଇଛି ଆଉ। ରାତିରେ ଖାଇଲା ପରେ ତାଙ୍କୁ ସନ୍ଧ୍ୟାବେେଳେ ଖାଇଲା ପରେ ରାତିରେ ସମସ୍ତଙ୍କ ପେଟ କାଟିଲା। ସମସ୍ତଙ୍କ ପେଟ କାଟିଲା କାଟିଲା, ମୋର ବାନ୍ତି ହେଲା, ପେଟ କାଟିଲା କୁ ବାନ୍ତି ହେଲା। ତାପରେ ସକାଳକୁ ଦେଖିଲା ବେଳକୁ ଡେଟ୍ ନାହିଁ, ସେଇ ଇଏରେ ବେସନରେ। ତାକୁ ପୁଣି ନେଇକି ଫେରେଇବେ, ପାପା ଆର ନୂଆ ପ୍ୟାକେଟ୍ ଟାକୁ ଫେରେଇ ଦେବେ।
ହଁ ଗୋଟେ ପ୍ୟାକେଟ୍ ତ ବନେଇ ଦେଇଥିବେ, ଗୋଟେ ପ୍ୟାକେଟ୍ ଥିବ। ଆଉ ଖୋଲା ହେଇଥିବ ଯୋଉଟା ତ ସେ ନେଇବେ ନେବେନି ନା।
ହଁ, ଆଉ।
ଆଉ କୁହ।
ଆଉ ସବୁ ଛୁଆ ଶୋଇଲେଣି ଖାଇକି ନା କଣ କରୁଛନ୍ତି?
ହଁ ପୁଅ ଟା ଶୋଇପଡିଛି, ଝିଅ ଟା ସେପଟେ ଟିଉସନ୍ ସାରିକି ଏବେ ଆସିବ ଆଉ। ତାର ଗୋଟେ ଟିଉସନ୍ ଥିଲା ନା ସେ ଟିଉସନ୍ ସାରିକି ଆସିବ। ଆଉ କଣ ଖାଇକି ତ ମାନେ ଖାଇ ସାରିଲା ପରେ ଟିକେ ନିଦ ଲାଗେ ମୁଁ ଟିକେ ଶୋଇ ପଡିଥିଲି, ତାପରେ ପୁଣି ଦେ ଖିଲି ଯେ ତାଲ ଟିକେ କଥା ହେଇଯିବା ଆଉ।
ହଁ ସେ ତ ଏପଟେ ଲାଇନ୍ ନାହିଁ, ଯାଉଚି ଆାଉଚି ନହେଲେ ଶୋଇ ପଡନ୍ତି ବୁ-ପ-ଫ୍ୟାନ୍ ପବନ ଟିକେ ବା ଥିଲେ ଶୋଇପଡିବନ ଶାନ୍ତିରେ, ସେ ଲାଇନ୍ ନଥିଲେ
ହଁ, ହଁ। ନାଇଁ ଆମ ପଟେ ତ ଲାଇନ୍ ଅଛି।
ଉଁ, ହୁଁ।
ଆଉ କଣ କୁହ? ଆଉ ବର୍ଷ ବର୍ଷା ଦିନ ମାନେ ଏମତି କହନ୍ତିନେ ନା। ବର୍ଷା ଦିନରେ ବାହାରକୁ ବାହାରିବାକୁ ଇଚ୍ଛା ହୁଏନି କି ଆଉ
ହଁ ବା ପାଚ ପଚିଆ ପାଣି ଫାଣି ଚାରିଆଡେ ଇଏ ସିଏ। ରୁମ୍ ରେ ବସି ହଁ ବା ଶୀତ ଦିନ ଟା ଭଲ ସବୁଠୁ, ଶୀତ ଦିନ ଟା ସବୁଠୁ ଭଲ। ଘୋଡେଇ ଘାଡେଇ କମ୍ବଳ ଶୋଇବ।
କିଛି ବି କାମ କରିବାକୁ ଇଚ୍ଛା ହବନି ଏ ବର୍ଷାରେ କଣ କରିବ। କିନ୍ତୁ କଣ କରିବା ଆମର ତ ଡ୍ୟୁଟି ଯାହା ହେଲେ କିଛି ନ କଲେ ମୁଁ ହବନି।
ହଁ, ହୁଁ। ଇଚ୍ଛା ହଉଥୁବ କଣ ଖାଇବାକୁ ସେ ପୁଣେ ନିଜେ କରିକି ଖାଇବ। କେହି କରିଦେବେନି, ହଁ।
ତାପରେ ଜଣଙ୍କ ପାଇଁ ତ କରିବନି ନା, ତୋମେ ଯଦି କିଛି ବି କରିବ ଘର ସମସ୍ତଙ୍କ ପାଇଁ କରିବାକୁ ପଡିବ, ହଁ ଟିକେ କରିକି ଦିଅ, ସେଟା ଗୋଟେ ଅଲଗା କଥା। ସମସ୍ତେ ଆମର ଉଁ, ଫ୍ୟାମିଲି ଅଛି ମାନେ ସମସ୍ତଙ୍କ ପାଇଁ ବନ
କଣ ଆପଣଙ୍କ ଜଏଣ୍ଟ ଫ୍ୟାମିଲି?
ହଁ।
ଓହୋ, ଓ ସେଇୟା। ସମସ୍ତେ ମିଶି ମାସିକି କରିଦେଲେ ସେ କିଛି ଲାଗିବନି।
ହଁ।
ଜଣେ ଅଟା ବେଲି ଦବ, ଜଣେ ଅଟା ଦଳ ଦବ, ଜଣେ ଅଟା ସେକି ଦବ।
ସେମିତି ହେଲେ ହବ ଯେ, ହେଲେ ମାନେ ମୋ ସହିତ ଆଉ କଣ ଶାଶୁ ଘରେ କରିବେ ନା।
ହଁ, ହଁ।
ଆଉ ମୋ ଯାଙ୍କର ତ ଛୋଟ ପିଲାଟେ। ସେ ଟିକିଏ ରେଷ୍ଟ ରେ ଅଛନ୍ତି ଆଉ।
ଓ ହଁ, ଆଉ ବଡ ଯେ?
ସିଏ ବଡ ପରା ଆଉ ମୁଁ ସାନ।
ଓହୋ ଦି ଦି ଜଣ।
ହଁ।
ଓହୋ। ଆଉ ପୁଣି ତ ବର୍ଷା ଉଠେଇଲାଣି। ଟିକେ ଛାଡିଥିଲା ପୁଣି ଉଠେଇଲାଣି ବର୍ଷା।
ଆମର ତ ଏପଟେ ଟୋଟାଲି ଛାଡୁ ହିଁ ନାହିଁ। ଟୋଟାଲ ମାନେ ଟିକେ ଟିକେ କମ୍ ପାଞ୍ଚ ମିନିଟରେ ପୁଣି ଆଉ ଥରେ ବେଶୀ ବେଶୀ। ପୁଣି ଟିକେ ପୁଣି ବେଶୀ ବେଶୀ ଏଇଭଳିଆ ଚାଲୁଛି।
ହଁ ବା ଏମତି ନ ଛାଡିଲେ କାଲି ବି ନିୟୁଜ ଦଉଥିଲା କାଲି ବି ବର୍ଷା ଅଛି। ଏମିତି କାଲି ବର୍ଷା ହେଲେ ପୁଣି କେମିତି କଣ
ହୁଁ, ଯାହେଲେ ବି ସେ ତମକୁ ଯିବାକୁ ପଡିବ ଆଉ।
ହ ବା।
ଆଉ ରଜରେ ଆପଣ ଥିଲେ ଶାଶୁଘର ନା ଆସିଥିଲେ?
ନାଇଁ ମୁଁ ଶାଶୁଘରେ ଥିଲି। ମୋ ଶାଶୁଘର ବାପଘର ଗୋଟିଏ ଜାଗାରେ ମାନେ ଗୋଟିଏ ସେ ଏପଟ ଗାଁ ସେପଟରେ ମୋ ଶାଶୁଘର ଗାଁ ଏପଟରେ ମୋ ବାପଘର।
ଓହୋ, ଆଚ୍ଛା। ଆଉ।
ଆଉ ସେମିତି ଗୋଟିଏ ଗାଁରେ ଯେହେତୁ ବୁଲାବୁଲି ଏମିତି ହୁଏ। କିନ୍ତୁ ଏ ବର୍ଷ ତ ବର୍ଷା ଚକରରେ କୁଆଡେ ଯାଇଲାନି ଏତେ ଲାଷ୍ଟ ରଜ ଦିନ ବାସ ଯାଇଥିଲୁ। ଗୋଟେ ଥର ଯାଇଥିଲୁ ଯେ, ବର୍ଷା ହେଲା ଯାଇଛୁ, ଦୋଳି ପାଖରେ ପହଞ୍ଚିଛୁ, ପୁଣି ବର୍ଷା ହେଲା, ପୁଣି ସେଠୁ ଫେରି ଫେରିଆସିଲୁ, ପୁଣି ବର୍ଷା ଟିକେ ଛାଡ଼ିଗଲାରୁ ପୁଣି ଗଲୁ, ଟିକେ ଖେଳିକି ଆସିଲୁ।
ମୁଁ ତ ସେ ଫାଷ୍ଟ ରଜ ଦିନ ଯାଇନଥିଲି। ସେକେଣ୍ଡରେ ଗଲି, ଥାର୍ଡରେ ଯାଇଥିଲି। ଆଉ ରାତି ବେଳୁ ତ ବର୍ଷା ଘଡଘଡି ହେଲାଯେ, ସେ କଲେନି କିଛି।
ଆଉ ଫାଷ୍ଟ ସେକେଣ୍ଡ ରେ ତ କାମ ପ୍ରବଳ ରଇଯାଉଛି ମାନେ
ହଁ ବା ଲାଷ୍ଟରେ ରାତିରେ ରଖିଥିଲେ। ହଁ ଡ୍ୟାନ୍ସ ରଖିଥିଲେ ଗିଫ୍ଟ ସେ ଓମ ହୁଁ।
ତ ସେଦି ପିଠା ପିଠା କରିବାକୁ ସେପଟେ ଟିକେ ବ୍ୟସ୍ତ। ଫାଷ୍ଟ ରଜ ଟା ଏମିତି ମାନେ ସବୁଆଡେ ବ୍ୟସ୍ତ। ରହି ରହିକା ଗଲା ସେକେଣ୍ଡ ଦିନ ସଂକ୍ରାନ୍ତି ଥିଲା ପୂଜା ପର୍ବ ରହିଲା। ମନ୍ଦିର ମନ୍ଦିର ଯିବାକୁ ପଡିଲା। ଆଉ ଲାଷ୍ଟ ଯା ଖା ଖିଆ ପିଆ ସାରିକି ଟିକେ ଯାଉ ଯାଉ ପରେ ବର୍ଷା ହେଲା ଏଇଭଳିଆ ଆମ ଲାଇଫରେ ଏଇଭଳିଆ। ଯେହେତୁ
ହଁ ପା ହୁଁ ହୁଁ। ଆଉ ଏଇନା କଣ ନିଜ ଠିଆ ହେଇ କହିଲେ ଗୋଟେ ଇଏ ରେ ସେ ଆଉ କିଛି କଣ କହିଲେ ଲାଗିବନି ତମେ ଅଫିସ ଫଫିସ ଯିବ। କଣ କରିବ ଏମିତି ସେମିତି।
ସେ ଡାକିଚି ମାନେ ସେପଟେ କିଛି ଟାଇମ ସ୍ପେଣ୍ଡ ହେଇଯିବ ଜଣା ପଡିବନି। କିନ୍ତୁ ଆମେ ତ ମାନେ ଯେହେତୁ ଘରେ ରହିଛୁ।
ତଥାପି ତମେ ଫାଇସପ୍ ହୋଇଥିବ ତମେ ଭାବୁଥିବ ନାଇ ମୁଁ ଗୋଟେ କାମ କରିଥିଲେ ଭଲ ହେଇଥାନ୍ତା। ଯୋଉମାନେ ଦେଖିବେ ଯୋଉମାନେ କାମ କରିକି ସେମାନେ ପୁଣି ଘରେ ଆସିକି ଆହୁରି କଣ କରୁଥିବେ ସେମାନେ ଭାବୁଥିବେ ଏ ହାଉସ ୱାଇଫ ଟେ ହେଇଥିଲେ ଭଲ ହେଇଥାନ୍ତା କାମ କରିକି ଶୋଇଥାନ୍ତି କେ କେତେ କାମ କିଏ କରିବ।
ହଁ ଏଇଟା ସତ କଥା। ମାନେ ସତ କଥା କହିବାକୁ ଗଲେ ମଣିଷ କେବେ ନିଜ କର୍ମକୁ ନେଇକି ସନ୍ତୁଷ୍ଟି ହେଇନି ନାଇଁ କି।
ହଁ ବା ହଁ ସେଇଆ ସତରେ, ଯେ ଯୋଉଟେ ଥିବ ସେଇଟା କେବେ ବି ମାନେ ତାକୁ ଭଲ ଲାଗିବନି। ମୁଁ ସେମିତି ଭାବୁଥିଲି ସ୍କୁଲ୍ ଟା ହଁ ପା।
ହଁ ପା ମୁଁ ଭାବୁଥିଲି ମୁଁ କହିଲି ସ୍କୁଲଟା ଭଲ ନୁହଁ, କଲେଜ୍ ଫଲେଜ୍ ଯିବି ହେଠି ଭଲ ଇଏ ସିଏ ଏମିତି ମୁଁ ଭାବିଥିଲି, ଦେଖିଲା କଲେଜ୍ ମୁଁ କହିନି ନାଇଁ ନାଇଁ ଛୋଟବେଳ ଭଲ। ଖାଇଦେବ, ପିଇଦବ, ଶୋଇଦବ ତାଠୁ ଭଲ ଆହୁରି ଯେତେବେଳେ ଜନ୍ମ ହେଇଥିବ ଖାଇଥିବ ଶୋଇପଡିବ ଖାଲି।
ହେଲେ ମତେ ଲାଗେ ନାଇଁ ଏଇ ଲାଇଫ୍ ଟା ହିଁ ବେଷ୍ଟ ଥିଲା। ମାନେ ମତେ କିଏ ଖୋଇ ଦଉଥିଲା ଡ୍ରେସ୍ ପିନ୍ଧେଇଦଉଥିଲା, ମୋ ଡ୍ରେସ୍ ସଫା କରୁଥିଲା ଏଇ ଲାଇଫ୍ ଟା ହିଁ ବେଷ୍ଟ ଥିଲା। ଆଉ ସବୁବେଳେ ସବୁ ଟା ଟେନସନ୍। କିନ୍ତୁ ଛୁଆଙ୍କର ବି ଗୋଟେ ଟେନସନ୍ ଥାଏ ଯେ ପାଠ ପଢା
ହଁ ବା ସେ ସବୁବେଳେ ସମସ୍ତଙ୍କର ଟେନସନ୍ ଥାଏ। ଯିଏ ଚାକିରି କରୁଚି ତାର ବି ଥାଏ। ସିଏ ସବୁବେଳେ ଟେନସନ୍।
ମାନେ କିଛି ଗୋଟେ ଦେଖିଲେ ମାମା ମତେ ସେଇ ଗାଡି ଟା ଦରକାର। ତାର କିଛି ନାହିଁ, ତାର ଖାଲି ଗାଡି ଟେନସନ୍।
ଉଁ ହୁଁ। ସେଇ ତ ଛୁଆବେଳୁ ସବୁ ଗାଡି ଫାଡି ଇଏ ସେ ଆଣି ତ ଆଣିବ ଦି ଦିନ ଖେଳି ନଥିବ ଭାଙ୍ଗିଦବ। ସଇଲା।
ତା ବାବା ତା ଜନ୍ମଦିନରେ ଗୋଟେ ଗାଡି ନେଇ ଆସିଲେ ନା ସିଏ ଭାବୁଚି ସେଇଟା ମୋ ଗାଡି। ମାନେ ଟୋଟାଲ୍ କହୁଚି ସେଟା ମୋ ଗାଡି। ଟ୍ରାକ୍ଟର ଗୋଟେ ନେଇ ଆସିଲେ, ସେଇ ଗାଡି ଟା ମୋର ମୁଁ ବଡ ହେଲେ ସେଇ ଟ୍ରାକ୍ଟର ଟା ଚଲେଇବି। ମୁଁ କହିଲି ହଁ ପାଠ ପଢିବୁନି।
ହୁଁ ହୁଁ।
ମାନେ ଆମର ଆଉ ଜଣେ ଡ୍ରାଇଭର ରଖିଛନ୍ତି। ସିଏ କହୁଚି ମାନେ ମୋ ପୁଅ କହିବା କଥା ମାନେ ଯିଏ ଡ୍ରାଇଭର ଅଛି, ସିଏ ହେଲା ଗାଡିର ମାଲିକ। ସିଏ ମାନେ ହେଟା ମୋ ଗାଡି ମାନେ ମୁଁ ଡ୍ରାଇଭର।
ଓହୋ ଆଚ୍ଛା। ସିଏ ଛୁଆଟା ସେ କଣ ବୋଧେ ଜାଣିଲାଣି।
ସେ ଆମ ଡ୍ରାଇଭରକୁ ମାଲିକ ମାଲିକ ମାନେ ମାମ୍ ଭାଇ ହିସାବ ହେବେ ନା ତାଙ୍କୁ ମାମୁଁ ମାମୁଁ ଡାକୁ
ହୁଁ। ଛୋଟବେଳେ ଯାହା ଦେଖିଥିଲେ ଇଚ୍ଛା ମୁଁ ଏଇଟା ହେଇଯାନ୍ତି କି ଏଇଟା ହେଇଯାନ୍ତି କି।
ହଁ ପରା। ମାନେ ଗୋଟେ ଖୁସି ଲାଗୁଚି ନା ସେ ଗାଡିଟା ଏତେ ବଡ ଗୋଟେ ନେଇକି ଯାଉଚି ମାନେ ସେ ତ ଗୋଟେ ଅଲଗା ଟିକେ ଫିଲିଙ୍କସ୍ ଥିବ କାଳେ ତାଙ୍କ ମନରେ। ଏଇଭଳିଆ।
ଆଉ କଣ?
ଆଉ ଆପଣ ଏବେ କଣ କରିବେ?
ଏବେ ତ ମୋର ବାସ ଏମତି କାମ ସାରିକି ବସିଚି। ଏବେ କିଛି କରିବାର ନାହିଁ, ଟିକେ ବସିବାର ଅଛି। ଆଉ ତିନିଟା ଚାରିଟା ବେଳୁଠୁ ପୁଣି ଷ୍ଟାର୍ଟ, ଚାରଟା ରୁ ପୁଣି ଷ୍ଟାର୍ଟ ହେଇଯିବ। ଯେହେତୁ ନା ମାନେ ବର୍ଷା ହଉଚି ନା ଛୁଆ ଗୁଡା ବି ଜଲଦି ସ୍କୁ
ହଁ ହଁ ହଁ।
କରେଣ୍ଟ ଫରେଣ୍ଟ ପ୍ରୋବ୍ଲେମ୍ ରହୁଚି ତ ଜଲଦି
ସେଇ ସନ୍ଧ୍ୟାବେଳ ତ ଟାଇମି ଘର ଓଳେଇବ ଘର ଓଳେଇକି ସନ୍ଧ୍ୟା ଦବ ଧୋଇ ଧାଇ ହେଇକି। ସନ୍ଧ୍ୟା ଦେଇକି ତାପରେ ତମର ଏପଟେ କଣ ଚାହା ଫା ବସେଇବ କଣ ଖାଇବି? ତା ପରେ ରାତି ପାଇଁ ପୁଣି ଖାଇବା କରିବ।
ସେଇଗୁଡା ତ କାମ ଆଉ।
ହଉ, ଠିକ୍ ଅଛି ତାହେଲେ ରଖୁଛି?
ହଉ ହଉ।